ହ୍ୟାଲୋ
ହଁ ହଁ କୁହନ୍ତୁ।
ଆପଣ ଫ୍ରି ଅଛନ୍ତି ତ?
ହଁ ହଁ ଫ୍ରି ଅଛନ୍ତି କୁହ ହଉ କୁହନ୍ତୁ।
ମୁଁ ପଚାରିଥାନ୍ତି କି ଆପଣଙ୍କ ଆଡ଼େ ରଜ ଏବେ କେମିତି ହେଉଛି କଣ?
ହଁ ତ ରଜ ତ ପାଖେଇ ଆସିଲାଣି ଆଉ ଅଳ୍ପ ଦିନରେ ରଜ ଆଉ ଚାରି ପାଞ୍ଚ ଛଅ ଦିନ ପରେ ରଜ ହବ ତ ରଜର ଆମର ତ ପୂର୍ବ ପ୍ରସ୍ତୁତି ବହୁତ ବଢିଆ ସେ ହେଲାଣି। ସବୁ ଦୋଳି ଲାଗି ସାରିଲାଣି ଯେହତୁ ରଜ ମହୋତ୍ସବ ହବ। ଆଉ ଏମତି ଘରେ ବି ଦୋଳି ଲାଗିଛି। ଆଉ ବହୁତ ପ୍ରକାରର ଦୋଳି ଲାଗିଛି ପଟା ଦୋଳି ନିଶାଣି ଦୋଳି ଚକ୍ରି ଦୋଳି। ବହୁତ ପ୍ରକାର ବାଉଁଶ ଦୋଳି ବହୁତ ପ୍ରକାର ଦୋଳି ଲାଗିଛି। ତ ମୋତେ ଦୋଳି ଖେଳିବାକୁ ବହୁତ ଡର ଲାଗେ ମୁଁ ଦୋଳିରେ ବସେନି କାଁଣ ଦୋଳିରେ ବସିଲା ବେଳକୁ ମୁୁଣ୍ଡ ବୁଲାଏ ବା ଲାଗେ ଆଉ ଆପଣ ଦୋଳି ଖେଳନ୍ତି ନା ନାଇଁ?
ହଁ ହଁ ରଜ ମାନେ ହିଁ ତ ଦୋଳି। ରଜ ରଜ ଯଦି ଦୋଳି ନ ଖେଳିବ ଆଉ ମଜା ତାହେଲେ କୋଉଠି ରହିବ। ରଜରେ ହିଁ ଆମେ ଦୋଳି ଖେଳୁ। ମୋତେ ତ ଦୋଳି ଖେଳିବା ପାଇଁ ପର୍ସନାଲି ବହୁତ ହିଁ ବହୁତ ଭଲ ଲାଗେ ରଜରେ ଦୋଳି ଖେଳିବାକୁ। ଆମର ଆମ ଗାଁରେ ଏଠି ରଜ ମହୋସ୍ ଉତ୍ସବ ସବୁ ବର୍ଷ ହୁଏ ଆମ ରଜମହୋତ୍ସବ ଯେମିତିକି ସବୁ ଗେଷ୍ଟ ମାନେ ଆସନ୍ତି ପଦାରୁ ଅ ଆଉ ଜଜମେଣ୍ଟ ବି କରନ୍ତି ଡ୍ୟାନ୍ସ ହୁଏ ଡ୍ୟାନ୍ସ କମ୍ପିଟିସନ୍, ଝୋଟି କମ୍ପିଟିସନ୍ ଯେମିତିକି ଆଉ ଆର୍ଟ କମ୍ପିଟିସନ୍ ଏମିତି ସବୁ ଚାଲେ ୱିନର ବି ଯିଏ ତାକୁ ପ୍ରାଇଜ୍ ବି ଦିଅନ୍ତି। ଏଠି ଆମର ପଟା ଦୋଳି ବି ଲାଗେ। ଆଉ ଇମ ଏମତି କାଜଲି ଏଇ ଦୋଳି ମାନେ ଯେମିତି ନର୍ମାଲ ଦୋଳି ଘରେ ଲାଗେ ସେମିତି ଲାଗେନି। ପଟା ଦୋଳି ହିଁ ପ୍ରାୟ ଲାଗେ ଆଉ ସେଠି ଏତେ ଭିଡ଼ ହୁଏ ଏତେ ମାତ୍ରାରେ ଭିଡ଼ ହୁଏ। ମାନେ ପୁରା ନଈ ଯାତ୍ରା ଯେମିତି ଆପଣ ଭାବିବେ ଡିଟୋ ଏକଯାଟଲି ସେମତି। ଆଉ ଆପଣ ନୂଆ ଡ୍ରେସ୍ କିଣି ସାଇଲେନ ନା ନାହିଁ?
ହଁ ହଁ ନୂଆ ଡ୍ରେସ୍ ତ ତିନି ଦିନ ରଜ ପାଇଁ ତିନିହଳ ଡ୍ରେସ୍। ତ ଡ୍ରେସ୍ ମୁଁ କିଣି ସାରଲିଣି। ଦି ଚାର୍ ଦିନ ତଳେ ମାର୍କେଟ ଯାଇଥିଲି ଡ୍ରେସ କିଣିବା ପାଇଁ ତ ମତେ ତ ଏବେଠୁ ୱା ବରେ ବହୁତ ଜୋରରେ ଭିଡ ହେଇସାଇଲାଣି ଡ୍ରେସ୍ ସହିତ ରଜରେ ଯୋଉଁ ମାନେ ନେଇନାଇଁ ନନା ଯୋଉ ସଜବାଜର ଜିନିଷ ସବୁ ନେଲ୍ ପୋଲିସ। ହଁ ଟିକିଲି, ବିନ୍ଦୁ, ବିନ୍ଦୁ ତ ଏବେ ମାନେକୁ ଯୋଉ କୁଙ୍କୁମ ବିନ୍ଦୁ ବୁଡିଗଲା। ମାନେ କିଏ ଲଗୋଉନାହାନ୍ତି। କିନ୍ତୁ ରଜରେ ଯୋଉଟା ଯେହେତୁ ଆମେ ସେଇଟା ନିହାତି ଲଗେଇବା କଥା। ଛୋଟ ଛୋଟ ପିଲାମାନେ ଲଗାନ୍ତି ତ ସେ ସେଥିପାଇଁ ସେଟା ବି ନେଇ ଆସଚି ଲିପଷ୍ଟିକ ଆଉ ରଜ ପାଇଁ ସବୁ ଯୋଉ ପିଠା ପଣା ହବ ସେ ସବୁ ର ଆଗୁଆ ସାମଗ୍ରୀ ଆଣିକି। ଯେମତି ସୁଜ ଜି, ଚିନି, ନଡ଼ିଆ ତେଲ ସେସବୁ ବି ଧରିକି ଏକଥାରେ ଆସଚି କାରଣ ଆଗକୁ ମାର୍କେଟ ତ ଆହୁରି ଜାମ ହବ। ତ ଭିଡ଼ରେ ବି ଯାଇ ହବନି। ଏ ଗରମ ହୋଉଚି ଭିଡ଼ରେ ଆଉ ଯାଇ ହେବନି। ଆଉ ଆପଣ ରଜ ପାଇଁ କଣ କଣ ସବୁ କିଣିଲେଣି?
ମୁଁ ତ ରଜରେ ମୋର ଫାଷ୍ଟ ଚାରି ଗୋଟେ ହଳ ତ ଡ୍ରେସ୍ ଥିଲା ମୋର ଅଲରେଡ଼ି। ମୋର ଏବେ ବି ତିନି ହଳ କିଣଦେଇଚି ଯୋଉତିକେ ମୋର ଚାରିହଳ ଡ୍ରେସ୍ ହେଇଯାଇଚି। ଆଉ ଦେନ୍ ମୁଁ ଏବେ ଟେସନାରୀ ବି ସବୁ କିନଦେଲିଣି ଚୁଡ଼ି, ଇୟରିଙ୍ଗ ଆ ଦେନ୍ ପରଫ୍ୟୁମ୍। ଅନ ସବୁ ବଡି ଲୋସନ, ବଡି ୱାସ, ସବୁ ଏତ ସବୁ ତ କିଣାକୁଣି ସଇଲାଣି। ବସ୍ ଖାଲି ରଜକୁ ଅପେକ୍ଷା ରଜ କେବେ ଆସିବ। ଆଉ ସେଠି ହିଁ ସେଇଠି ସବୁ ମାନେ ଅସଲ ଗେଟପ୍ ଯୋଉଟା କହନ୍ତି ଦେଖି ସବୁ ସେଇଠି ହିଁ ବାହାରିବ। ଆଉ ରଜରେ ଖାସ କରି ଆପଣ ପୋଡ ପିଠା ଖାଇବେ ନା ନାହିଁ?
ହଁ ରୋଜରେ ତ ପୋଡ ପିଠା ଟା ହେଲା ମାନେ ଓ ଫାଷ୍ଟ ହେଲା ବହୁତ ଗୁରୁ ତ୍ୱପୂର୍ଣ ପିଠା। ତ ଆମର ତ ଏମତି ପୋଡ ପିଠା ର ବହୁତ ପ୍ରକାରର ଯେମିତି ପୋଡ ପିଠା ନମାଲ। କଦଳୀ ପତ୍ରରେ ଯୋଉ ପୋଡପିଠା ଆଉ ଗୋଟେ ଛେନା ପୋଡ ପିଠା ହୁଏ। କ୍ଷୀର ପୋଡପିଠା ହୁଏ। ବହୁତ ପ୍ରକାରର ପିଠା ହୁଏ। ତା ସାଙ୍ଗରେ ମିଠା। ଆଉ ତାଙ୍ଗ ହୋଉଚି କଦଳୀ, ରସ ରସଗୋଲା। ଆଉ ଆପଣଙ୍କଆଡ଼େ କଣ କଣ ସବୁ ମିଠା ଖାଆନ୍ତି ପିଠା ସାଙ୍ଗେରେ?
ଆମର ତ ଏଠି ମାନେ କାକେରା ପିଠା ହୁଏ, ପୋଡ ପିଠା ତ ସ୍ପେସାଲି ଆଉ ଆରିସା ପି ପିଠା, ଆଉ ସବୁ ଏମିତି ନର୍ମାଲି ଚକୁଳି ପିଠା, ମଟର ତରକାରୀ। ଏମିତି ସବୁ ହିଁ ଆମର ଚାଲେ। ଆ ପ୍ରାୟେ ହୋଉଚି ଆମର ସବୁ ପିଲା ଆନି ହୁଟିରେ ଘରେ ଥାଆନ୍ତି। ଆମର ରଜରେ ସ୍ପେଶାଲ ମାନେ ମାନେ ସନ୍ଧ୍ୟାବେଳ ଟା ଇଭିନିଂ ଟାଇମ ଟା କଉଚି। ଚଟପଟା ଖାଇବାଟା ମାନେ ପୁରା ହିଁ ଜବରଦସ୍ତ ସେଠି। ଚଟପଟାଟା ଖାଇବା ହିଁ ଖାଇବା। ହେଟି ଚାଓମିନ ଗୁପଚୁପ ମାନେ ଯାହା ଇଚ୍ଛା ହେଲା ଇଭିନିଂ ଟାଇମ ଏଟା ହେଟା ଖରାପ। ସକାଳେ ତ ରାତିରେ ତ ସ୍ପେଶାଲ ଖାଇବା ଏଇଟା ତ ପିଠାରେ ଯାଉଛି ହେରି। ତ ଏମିତି ସବୁ ଚାଲେ। ଆଉ ରଜର ଆମ ଏଟି ଫଙ୍କସନଟା ହବାଟା ପୁରା କମ ଫନକ୍ସନ ହିଁ ହୁଏ ଆଉ ଆମେ ବହୁତ ଜାଗାଆଡ଼େ ବୁଲି ଯାଉ। ଅ ଏଠି ଆମର ଗୋଟେ ଅଛି ଆମର ଗୋଟେ ଅଷ୍ଟଶମ୍ଭୁ ବୋଲି ଗୋଟେ ମନ୍ଦିର ଅଛି। ତ ସେଠି ବି ଆମର ବହୁତ ଜାଗାରେ ଭିଡ଼ ହୁଏ ଯେମିତିକି ବାହାରୁ ସେଲିବ୍ରିଟି ମାନେ ଆସିକିନା ବି ସେଠି ମାନେ ଜର୍ଜମେଣ୍ଟ କରନ୍ତି ଆସନ୍ତି ତ ଏମିତି ସବୁ ଆମର ଚାଲେ ଆଉ।
ଆଉ ଆପଣ ରଜ ପାଇଁ କଣ କଣ ସବୁ ମେକପ୍ ମାନେ କସ୍ମେଟିକ୍ ଜିନିଷ ଏମତି ଆଉ ଆପଣଙ୍କୁ ଅ ପର୍ସନାଲି ମେକପ୍ ନବାକୁ ଭଲଲାଗେ ନା ନାଇଁ। ଯଦି ଲାଗେ ତାର କେମିତି କଣ ମେ ଟିକେ କହିବେ ତ।
ମାନେ ସବୁବେଳେ ତ ମେକଅପ୍ ନେବା ପାଇଁ ଭଲ ଲାଗେନି ମେକଅପଟା କଣ ସବୁବେଳେ ଆମ ମୋ ପାଇଁ ବି ସବୁବେଳେ ମେକଅପ୍ ଟା ମାନେ ଠିକ୍ ନୁହେଁ ଆଁ ତ ସବୁବେଳେ ମେକଅପ୍ ନେଇନି ଯ ଯେବେବି ଆମର ଓଡ଼ିଆ ଆମେ ଘରର ଛୁଆ ଯେମିତି ପର୍ବପର୍ବାଣୀ ଆସିଲେତ ଆମେ ମେକଅପ୍ ନେବାଟା ସାରା ତ ଏମିତି ନ୍ୟାଚୁରାଲ ଟାଇମରେ ଆମେ ଡେଲି ରୁଟିନରେ ଆମେ ଯେମିତିକି ଆମେ ସ୍କିନକେୟାର୍ ପାଇଁକା ଯେମିତି ଆମେ କରିପାରିବା ଯେମିତିକି ମଶ୍ଚରାଇଜର ୟୁଜ କରିପାରିବା ଦେନ ସେତିକି ଢେର ଆଉ ରହିଲା ପର୍ବ ଆମେ ମେକଅପ୍ ନବା ଏ ତ କାଜୁଆଲି ସମସ୍ତେ ମେକଅପ୍ ନିଅନ୍ତି। ତ ଆମେ ସେମିତି ହିଁ ନେଇପାରିବା ନହଲେ ଆମେ ଡେଲିରେ ଆମେ ମଶ୍ଚରାଇଜର ୟୁଜ କରିପାରିବା।
ହଁ ତ ମେକପଟା ବି ସବୁବେଳେ ନେଲେ ମାନେ ଆମ ମୁହଁର ସ୍କିନର ଖରାପ୍ କରିଦବ ଆସ୍ତେ ଆସ୍ତେ ସେଟା ମାନେ ଯେତେବେଳେ ମେକଅପଟା ନେଇସାରିଲା ପରେ ସିନା ଉଜ୍ଜଳ ଦେଖାଯିବ କିନ୍ତୁ ମେକପ ଯେତେବେଳେ ଆମେ ସବୁବେଳେ ରେଗୁଲାର ବି ନେବା ତାପରେ ଖରାପ କରିଦଉଛି ମାନେ ପ୍ରାୟ ମନ କଳା ପଡ଼ି ଯାଉଛି କିନ୍ତୁ ବହୁତ ପ୍ରକାରର ଚର୍ମ ସମସ୍ୟା ଦେଖାଯାଉ। ସାର୍ ଆଜିର ତ ଗୋଟେ ମୁଖ୍ୟ ଆକର୍ଷଣ ହଉଛି ଅଲତା ଲଗେଇବା। ଆ ତ ସକାଳୁ ଯେମିତି କିି ଆପଣ ଜାଣିଥିବେ ଯେ ଗାଧେଇକି ଅଲତା ଲଗା ସେଇ କଦଳୀପତ୍ର ମାନେ ଗୋଡ଼ରେ ପିନ୍ଧନ୍ତି ଆଉ ରଜରେ ତ ହଁ ମାନେ ପୁଅ ପିଲାମାନେ
ପେନ ତାନ
ହଁ କବାଡ଼ି ଖେଳନ୍ତି ଝିଅ ପିଲାମାନେ ପୁଚି। ଆଉ ତ ତାପରେ ବହୁତ ଉଚାର ମାନେ ଏଇ ଯେଉଁ ଦୋଳିର ବହୁତ ଖେଳନ୍ତି ଯୋ ପ୍ରତିଯୋଗିତା ଯେତେବେଳେ ଛୋଟଛୋଟ ପିଲାମାନେ ନାଚ, ଗୀତ ହଁ ଡିବେଟ୍ ସବୁ କିଛି ହୁଏ। ଛୋଟଛୋଟ ହୁଅନ୍ତୁ କି ବଡ଼ ପିଲା ହୁଅନ୍ତି ଯିଏବି ମାନେ ଏଥିରେ ଜିତନ୍ତି ତ ତାଙ୍କୁ ପ୍ରାଇଜ୍ ମିଳେ ମନି ମିଳେ ଏବଂ ଟ୍ରଫି ଖାତା ସବୁ ଏମିତି ମିଳେ। ତ ରଜର ମୁଖ୍ୟ ଆକର୍ଷଣ ହଉଛି ଆମର ରଜ ପାନ। କିଏ କଡ଼ା ପାନ ଖାଆନ୍ତି କିଏ ମିଠା ପାନ ଖାଆନ୍ତି। ଆଉ ମୋ ପାନର ତ ବହୁତ ଚାହିଦା ଥାଏ କାରଣ ଯଉଠି ମହୋତ୍ସବ ପଡ଼େ ସେଠି ସବୁ ପ୍ରକାରର ପାନ ମିଳିଥାଏ।
ଯାହା ହେଉ ଆମର ଗୋଟେ ଜାଣିଥିବେ ଏବେ ଯଉ ପାନ ମାନେ ସବୁ ସାଧା ମସଲା ପଡୁଛି ତ ସେଥିରେ ମିଠା ମସଲା ପଡୁଛି ଖଇର। ଚୁନ ସବୁ ବର ହେ ଟ ହଁ ମାନେ ସେଥିରେ ଚେରି ବି ଲାଗୁଚି ଆକର୍ଷଣୀୟ ପାଇଁ ମାନେ ଚେରି ଗୋଟ ସେ ଉପରେ କାଟି ଷ୍ଟ୍ରାଇକ ଦଉଚନ୍ତି ତ ସେଇରା ବହୁତ ଭଲ ଲାଗେ। ଆଉ ରଜରେ ତ ସବୁଠୁ ହେଲା ମାନେ କଣ ରଜ ପାଗଟା ଦେଇଥିବ ଆଉ ଚାରିଆଡ଼େ ସମ ସ୍ତେ ସାଙ୍ଗ ସାଥି ମାନେ ମିଶିକି ସବୁ ବୁଲୁଥୁବେ। ଆଉ ଯେହେତୁ ରଜରେ ମାନେ ସବୁ ସ୍କୁଲ କଲେଜ ସବ ବୁ ବନ୍ଦ ଥାଏ ତ ସବୁ ଭାଇ ଭଉଣୀ ମାନେ ବି ମାନେ ଯୋଉମାନେ ବାହାରେ ପଢୁଚନ୍ତି ସେମାନେ ବି ଘରକୁ ଆସିଚନ୍ତି। ତ ସେହିଟାର ସବୁଠୁ ବେଶୀ ଭଲ ଲାଗେ କାରଣ ଛୁଟି ନହେଲେ ତ କେହି ବି ଆସିପାରିବେନି ଆମର ବି କଲେଜ ଥାଏ କିନ୍ତୁ ସେହି ସମୟରେ କଣ ସମସ୍ତେ ପରିବାର ସହିତ ଏକାଠି ହେଇ କି ପାଳନ କଲେ ବହୁତ ଭଲ ଲାଗେ ଆଉ ଆପଣଙ୍କ ଆଡ଼େ ଭାଇ ଭଉଣୀ ମାନେ ଆସିବେ ନା ନାଇଁ?
ହଁ ହଁ।
ହଁ ଆ ଆପଣଙ୍କ ଭାଇ ଭଉଣୀ ଯୋଉ ଆସିବେ କେମତି କଣ ସବୁ ମଜା ମସ୍ତି କରନ୍ତି?
ଏଠି ତ ଆମର ବହୁତ ମଜାମସ୍ତି ହୁଏ ମୁଁ ଯେନ୍ତି କହିଲି କି ଆମର ଏଠି ବହୁତୁ ସ୍ପେଶାଲ ହିଁ ହୁଏ। ସମସ୍ତେ ଯେହେତୁ ଥାଆନ୍ତି ସ୍ପେଶାଲ୍ ହବାଟା ହିଁ ପୁରା କମ୍ପଲସରି ହିଁ ଥାଏ। ଆଉ ରଜ ପାନଟା ଯୋଉ ସୁଧା କହିଲି ସବୁ ପାନ ଭିତୁରୁ ରଜପାନ ହଉଚି ଗୋଟେ ସ୍ପେଶାଲିଟି ପାନ। ନାଇଁ ସବୁ ପାନ ଖାଇବେ ହେଲେ ରଜପାନ ହଉଚି ସବୁଠାରୁ ଗୋଟେ ଗୋଟେ ସ ସ୍ପେଶାଲି ହି ଲାଗେ ସେଟା ଗୋଟେ ଖାଇଲେ ଜାଣଥିବେ? ଆଉ ତ ରଜରେ ସମସ୍ତେ ଯେତବଳେ ମିଶି ଯାଆନ୍ତି ଆଉ ଜାଣଥିବେ ତ ସବୁ ପିଲା ଟିଉସନ ସ୍କୁଲ ଯାଉଥୁବେ ଆଉ ଗୋଟେ ଛୁଟି ଦିନ ମିଶିଗଲେ ଆହୁରି କେତେ ବଢ଼ିଆ ମଜା ହୁଏ।
ହଁ ତ
ଆପଣ ଆପଣଙ୍କ ଘରେ କେମିତି କଣ ସେଲିବ୍ରେସନ୍ ହୁଏ?
ହଁ ଆମ ଘରେ ବି ସେମତି ହୁଏ ସକାଳୁ ମାନେ ସମସ୍ତେ ତ ଆସିଥିବେ ଭାଇ ଭଉଣୀ ମାନେ ତ ସକାଳୁ କୁ ନର୍ମାଲି ଗାଧେଇକି ରଜରେ ଯେହେତୁ ଝିଅ ପିଲା ମାନଙ୍କର ଛୁଟି ମାନେ କିଛି କାମ କରିବାକୁ ପଡ଼େନି ତ ମା ମାନେ ସମସ୍ତେ କରିଦିଅନ୍ତି ତ ଆମର ବାସ୍ ଖାଲି ଗାଧେଇବ ପାଧେଇବ ସଜବାଜ ହେଇକି ଦୋଳି ଖେଳିବ ପିଠା ଖାଇବ ଆଉ ବୁଲିବ ନୂଆ ନୂଆ ଜାଗା ବି ଆମେ ମନ୍ଦିର ଯାଉ ବୁଲି। ତ ରଜ ମହୋତ୍ସବ ଯୋଉଠି ବି ପଡ଼ିଥାଏ ଆମେ ସେଠିକି ବି ଯାଉ। ମହୋତ୍ସବରେ ମିନା ବଜାର ବି ପଡ଼ିଥାଏ ବହୁତ ସାରା ଷ୍ଟଲ ସେଠି ଖାଇବା ଷ୍ଟଲ ଟେସନାରୀ ଆଇଟମ୍ ଯେମତିି କି ପାଁଶ ଟଙ୍କିଆ, ଦଶ ଟଙ୍କିଆ, ତିରିଶ ଟଙ୍କିଆ ସବୁ ଦୋକାନ ପଡ଼ିଥାଏ। ସେଠୁ ବି ଜିନଷ ଆମେ କିଣୁ ଘର ସଜା ଜିନଷ ଯେନ୍ତି ଫୁଲ ଅ ଅ ଗଛ ଗଛ ମାନେ ବି ପଡ଼ିଥାଏ ଯୋଉ ପ୍ଲାଷ୍ଟିକ ଫୁଲ ଗଛ ପଡ଼ିଥାଏ କଣ୍ଢେଇ ସେରା ବି ସବୁ ସେଠୁ ଧରିକି ଆସୁ। ଆଉ ରଜରେ ଦୋଳିରେ ସଜେଇବା ପାଇଁ ସବୁ ଯୋଉ ମାନେ ଆମେ ତ ଅ ଅରଜିନାଲ ଫୁଲ ତ ଘରୁ ମିଳିଯାଏ କିନ୍ତୁ ଆଉ ଗୁରେ ମିଳେ ବଜାରରେ ପ୍ଲାଷ୍ଟିକ ଫୁଲ ସବୁ ଯୋଉ ଡ଼ାଳରେ ଫୁଲ ହେଇଥିବ କୋଉଠି ଫଳ ମାନେ ଯୋଉ ସେଉ ଫେଉ ଲାଗିଥିବ ପ୍ଲାଷ୍ଟିକର ସେଇରା ସବୁ ଆଣିକି ବି ଆମେ ଦୋଳିରେ ସଜଉ ଯିନ୍ତି ଦୋଳି ଟା ଗୋଟେ ସୁନ୍ଦର ଦେଖାଯିବ। ଆଉ ଆପଣଙ୍କ ଆଡ଼େ ଦୋଳିଟାକୁ କେମତି ସଜାନ୍ତି?
ଆମର ବି ଠିକ ସେମତି ମାନେ ଦୁବ ଘାସ ଗେଣ୍ଡୁ ଫୁଲ ଏମତିକିି ଆଉ ଉରଲ ଗୋଲାପ ଫୁଲ ଏସବୁ ମାନେ ମିଶିକି ମିକ୍ସ କରିକିନା ଆଉ ରଜନୀଗନ୍ଧା ଏସବୁରେ ସ୍ପେସ ଚାଲି ଦୋଳିଟା ମାନେ ସଜା ହେଇଥିବ ମାନେ ଦୋଳିଟା ଦେଖେଇନି ଗୋଟେ ମଣିଷ ଆଖି ପୁରା ଠାକିଯିବେ ପୁରା ସେମିତି କାହିଁ ଗୋଟେ ଲୁକ୍ କ୍ରିଏଟ୍ ହେବ ଆଉ ମାନେ କହିଲେ ନା ଯୋଉ ରଜରେ ମାନେ ସ୍ପେଶାଲ ମାନେ ଏଇଆ ହିଁ ଥାଏ ଆଉ ମାନେ ଏଠି ଆମର ମୀନା ବଜାର ବି ପଡ଼ିଛି ରଜ ଆସୁ ଆସୁ ମୀନା ବଜାର ବି ଆସିଗଲାଣି। ତ ହେଠି ବି ଏବେ ବହୁତ ମାତ୍ରାରେ ମାନେ ଭିଡ ଚାଲିଛି। ଗାଁ ଗହଳିରେ ତ ଜାଣିଥିବେ ମୀନା ବଜାର ପଇଲେ ହିଁ କେତେ ଖୁସି ଗୋଟେ ଜିନିଷ। ମାନେ ଚାଲ ସବୁ ବୁଲିବା ଆଉ ମଜାମସ୍ତି କରିବା ଆସିବା। ଆଉ ଏଇଟା ତ ରଜ ସହିତ ଗୋଟେ କମ୍ବିନେସ ସେନି ବି ହେଇଯାଉଛି ରଜ କୁ ରଜ ଆଉ ମିନା ବଜାର ମିନା ବଜାର ବୁଲା ଆଉ ର ଯଦି ଆମର ଯଉ ହୁଏ ଫଙ୍କସନ୍ ହୁଏ ସେଠି ଆମ ପିଲାଙ୍କୁ ସାର୍ଟିଫିକେଟ୍ ବି ସବୁ ମାନେ ଦିଅନ୍ତି। ଫାଷ୍ଟ ହେଲେ ପ୍ରାଇଜ୍ ସହିତ ସାର୍ଟିଫିକେଟ୍ ବି ସବୁ ମିଳେ ଆଉ ତାଛଡ଼ା ଏଇଠି ଆଇସ୍କ୍ରିମ୍, ଗୁପଚୁପ୍ ସବୁ ମାନେ ରଜ ଦୋଳି ପାଖରେ ସବୁ ଆଭେଲେବୁଲ ହେଇକି ସବୁ ଥାଏ। ଆଇସ୍କ୍ରିମ, ଗୁପଚୁପ ଯେମିତି କିି ଆଉ ଆଉ କିଛି ବି ମାନେ ସିଛ ଚଟପଟା ଖାଇବା ଏସବୁ ମାନେ ବହୁତ ମାତ୍ରାରେ ଥାଏ କାରଣ ମାନେ ରାତି ହେଇଯାଏ। ପୁରା ଆଠଟା ହେଇଯାଏ ମାନେ ପ୍ରୋଗ୍ରାମ୍ ସରୁ ସରୁ କୁନା। ତିନି ଦିନ କାଳ ଲଗାତାର ପ୍ରୋଗ୍ରାମଟା ଲାଗି ହିଁ ରହିଥାଏ।
ହଉ ହଉ ମୁଁ ତାହେଲେ ଏବେ ଟିକେ ରହୁଛି ମୋର ଟିକେ ଘରେ ରୋଷେଇ ଅଛି ପରେ କଥା ହବା।
ଠିକ୍ ଅଛି।